ହ୍ୟାଲୋ
ହଁ
ହଁ ଏଇ ନେ ବସିଛି। ଆଉ ତମେ କଣ କରୁଛ
ମୁଁ ଏଇନେ ବସିଛି ଆଉ
ହଁ ହଁ
ଆଉ ମୁଁ କଣ କହୁଥିଲି କହିଲ ଆଉ ଏବେ ତ ସବୁ କଣ କହିଲେ ମାନେ ରଜ ପାଇଁ ମାନେ ଦେଖୁନ ଆଗୁଆ ସବୁ ଚାଷ ଫାସ କରାଯାଏନି ସବୁ ଚାଷ ଏତ ଦେଖୁ ରଜ ଆସିଲାଣି ଏରି ଧାନ ଚାଷ ପାଇଁ ସବୁ ଆଗୁଆ ତମ ଆଡେ ସବୁ ହେଲାଣି କି?
ହଁ ମା କ ତ ସବୁ ତଳି ପକେଇବା ପାଇଁ ସବୁ ବିଲକୁ ଚଷୁଛନ୍ତି।
ତାପରେ ବର୍ଷା ଦିନ କିରା କରୁଛ
ହୁଁ ହୁଁ
ଏବେ ତଳି ପକେଇନ ରଜ ପରେ ଯାଇକି ଆ
ହଁ ଆମ ଆଡେ ବି ସେଇ ସବୁ ଚାଷ ହଉଛି ଟିକେ ଟିକେ ଛୋଟ ଛୋଟ ଜାଗାରେ ଆଉ ଏପଟେ ଟିକେ ବର୍ଷା ହେଇଯାଇଛି ତ ସେଇଥିପାଇଁ ଚାଷଟା ଏତେ ଭଲରେ ହେଇପାରିନି ଆଉ ଟିକେ। କି ଖରା ହେଲେ ଲୋକ ଚାଷ ସବୁ କରିବେ ଆଉ ନହେଲେ ବର୍ଷା ହେଲେ କଣ କି ମାଟିଟା ବସିଯିବ ନା ତ ସେଇଥିପାଇଁ ଚାଷଟା ହୋଇନି ଆଉ ଆମ ଆଡେ ସବୁ କଣ କହିଲ ଏବେ ସବୁ ଆଗରୁ ଲୋକମାନେ ଧାନ ବିହନ ସବୁ ମାନେ ରଖୁଥିଲେ ବର୍ଷକ ପୂର୍ବରୁ ସବୁ ସଞ୍ଚୟ କରିକି ରଖୁଥିଲେ। ସେଇଟା ପୁଣି ବର୍ଷା ପରେ ସେଇଟାକୁ ତଳି ଫଳି ପ କହୁଥିଲେ ଏବେ କିନ୍ତୁ ମାନେ ଲୋକମାନେ ସବୁ ଯୋଉ ବିହନରେ ଯୋଉ ଆଣୁଛନ୍ତି ନା ସବୁ ମାନେ କଣ ଲ
ବିଲକୁ କଟା ହବ ତ ଆଉ ବିକ୍ରି ତମର କେମି ହଁ ଅମଳ କରନ୍ତି ଧାନ ସବୁୁ
ଆମରେ ତ ରୁଆ ରୁହି ବୋଲି ମାନେ ଧାନ ରୋଇବାକୁ ଥିବ ମାସେ ଦେଢ଼ ମାସ ଆଗରୁ ଆମର ସବୁ ଯୋଉ ଧାନ ଯୋଉ ଛୋଟ ଛୋଟ ତା ବିହନ ଯୋଉରାା ସେଟାକୁ ତଳିରେ ପକାନ୍ତି ବିଲରେ ନେଇକି ପକାନ୍ତି ତଳି କରିବା ପାଇଁ ଆଉ ସେଇଟା ସେଇ ଯୋଉ ବିହାନ ଟା ଟିକେ ଉନ୍ନତି ଦର ଆଉ ତାପରେ କଣ କ ସେଟାଉଁ ଲବୁ ଆଣି ପକାନ୍ତି ଆଉ ଘରେ ଯେମ ବର୍ଷ ପୂବରୁ ଆଗରୁ ମୁଁ ଦେଖିଥିଲି ମାନେ ବର୍ଷକ ପୂର୍ବରୁ ଧାନ ଚାଷ ବୋଲି ମାନେ ଏଟା ରାଥିବ ସଞ୍ଚ କରକି କିନ୍ତୁ ସେମି ନୁହଁର ଯୋଉ ଧନ ହେଲା ମନଇ ଛା ଆଣୁଛନ୍ତି ମାନେ ଆଣିକି ସେ ଯୋଉ ଲାବ୍ ରୁ ଆସୁଛି ନା ସେମାନେ ଟିକେ ଭଲ ଯୋଉ ଧାନ ଟା ମାନେ କୁଇଂଟାଲ। ମାନେ କଲେ ତମ ଗୋଟେ ଏକର ଯିବ ସେଇ ଧାନ ଟା କୁଇଣ୍ଟାଲ ତମ ପାଖାପାଖି ଟା ନା ଭଲ ଧାନ ବି ହେଉଛି। ହଁ। ତ ସେଇଟାରେ ଆମର ମାନେ ପାଖାପାଖି ଭଲ ଅମଳ ଆସେ ତ ଲୋକମାନେ ସବୁ ଏଥର ମାନେ ସେ ଲାଭ୍ ଧାନକୁ ବେଶୀ ମାନେ ଆଗ୍ରହ ପ୍ରକାଶ କରୁଛନ୍ତି ଆଉ ଏଇ ଧାନଟା ବି ଟିକେ ମାନେ ଛୋଟ ଛୋଟ ବ୍ୟାକ୍ଟେରିଆ ଲାଗେ ଯେଉଁଟାକି ଆମ ଆଖିମାନଙ୍କୁ ଦେଖାଯାଏନି ତ ସେଥିପା ପାଇଁ ସେଇ ଉଁ
ଆ କୁ ସେ ଧାନ ଟା ମାନେ ବିନା ସାରରେ ଧାନ ହେଉଥିଲା ଏବେ ତ ଯେକୌଣସି
ନା ଏବେ ଯେକୌଣସି ଧାନ ରେ ସାର ଏହା ହଉ ହୁଁ ତ ଏମିତି ସବୁ ମାନେ ସବୁ ଏଇ ଉପାୟରେ କରୁଛନ୍ତି ତାପରେ ଆଜିକାଲି ତ ଟ୍ରାକ୍ଟରରେ ସବୁ ଚାଷ ହଉଛି ଆଗରୁ ଯେମିତି ହଳ ଫଳ ଥିଲା ଲୋକମାନେ ଯୋଉ ବଳଦ ଫଳଦ ନେଇକି ସବୁ ଚାଷ କରନ୍ତି। ଏବେ ସେସବୁ ଜିନିଷ ନାହିଁ ଆଉ ଶଗଡ ଗାଡିରେ ବି ନେଇ କି ସବୁ ଧାନ ମାନେ ସବୁ ଅମଳ କରନ୍ତି ଆଉ ସେସବୁ ଜିନିଷ ବି କରାଯାଉନି ଡାଇରେକ୍ଟ ମାନେ ଏବେ ଗୋଟେ ମେସିନ୍ ଆସୁଛି ମାନେ କଣ କହିଲ ବିଲରୁ ସବୁ ମାନେ ଧାନ କାଟିକି ମାନେ ବାହାର କରିଦଉଛି। ଆଗରୁ ଆମର ବି ଏଇ ତିନି ବର୍ଷ ପୂର୍ବରୁ ଟ୍ରାକ୍ଟରରେ ନେଇକି ମାନେ ହଳା କାଟିକି ବି ଆଣନ୍ତି ଧାନର ଏଠି ମାନେ ଘରେ ମାନଙ୍କରେ ଗୋଟେ ଗୋଟେ ଛୋଟ ଛୋଟ ପଡିଆ ହଁ ମାନେ ପଡିଆ ଟାଇପ ର ସଫା କରିକି ଧାନ ଫାନ ସବୁ ଅମଳ କରନ୍ତି କିନ୍ତୁ ଏ ଏବେ ସେମିତି କରାଯାଉନି ଡାଇରେକ୍ଟ ମାନେ ବିଲରୁ କାଟିକି ଧାନଟା ପରେ ଡାଇରେକ୍ଟ ଧାନ ବାହାରୁଛିି ନା ଚୁନା ଧାନ ତ ସେ ସେଥିପାଇଁ ସେଇଠି ମାନେ ବସ୍ତା କରିକି ଗାଡି ଯାଉଛି ବିଲ ମାନିକୁ ସେଇଠୁ ମାନେ ଡାଇରେକ୍ଟ ମାନେ ସବୁ ଚାଷୀ ମାନେ ସେଲ କରିଦଉଛନ୍ତି ଆଉ ଘରକୁ ବି ଆଣୁନାହାନ୍ତି କି ଅଯଥା ମାନ ବ ବର୍ଷା ବର୍ଷାରେ ତିନ୍ତିବା ଡର କି ଲୋକମାନଙ୍କର ରହୁନି ତାକୁ ତାପରେ ସେଇଟା ଚାଷୀମାନଙ୍କୁ ଗୋଟେ ସୁବିଧା ହଉଛି ସବୁଆଡ଼ୁ ଧାନ ଚାଷଟା ତାପରେ ଧାନ ଚାଷ ବହୁତ ସରୁ ସରୁକା ଆଉ
ମାନେ
ହୁଁ ତମ ଆଡେ ଆଉ ମୁଗ ଚାଷଟା କଣ କେମିତି କରନ୍ତି କହିଲା?
ମୁଁ କହିଲି ତମ ଆଡେ ମୁଗ ଚାଷ କଣ କେମିତି କରନ୍ତି?
ମୁଁ କହିଲି ଆମ ଆଡେ ଯେମିତି ମୁଗ ଚାଷ ହୁଏ ତମ ଆଡେ ଆକ୍ଚୁଆଲି ତମର ଟିକେ ନେଟ୍ ନେଟୱାର୍କ ଇସୁ ହଉଛି ବୋଧେ ଟିକେ ନେଟୱାର୍କରେ ଟିକେ ଇସଙ ହୋଉଚି ବୋଧେ।
ହୁଁ ହୁଁ।
ଖରା ଦିନ